ହଁ ତ ମାନେ ଭଏସ ଟା କିଏ ତ
ହୁଁ ଶୁଭିଲା ଭାଇ?
ହଁ ଶୁଭିଲା ଶୁଭିଲା।
ହୁଁ କୁହନ୍ତୁ?
ନା କଣ କରୁଥିଲି?
କିଛି ନାଇ ଯାଇଥିଲୁ ଗୋଟେ ଭୋଜି ଖାଇକି ଆସିଲୁ ଆଉ ତମେ କଣ କରୁଚନ୍ତି?
ଏଇନା ମୁଁ ବସିଥିଲି ମୁଁ ବି ଗୋଟେ ଦିନ ଭୋଜି ଜଣେ ବିବାହ ଜଣକ ଥିଲା ମୁଁ ଯାଇଥିଲୁ ଖାଇବାକୁ ସେଠି ମୋ ସାଙ୍ଗମାନୋନେ ଭେଟ ହେଲେ ତାଙ୍କ ସବୁ କଥାବାର୍ତା ହେଲୁ ଆମ କଲେଜ ବେଳ କଥା ଗପିଲୁ ଏମତି ଆଉ ସ୍କୁଲ ବେଳର କଥା ଆଉ ତମେ ସେ ସାଙ୍ଗମାନଙ୍କ ଥିଲେ ନା ନାଇଁ?
ହଁ ସାଙ୍ଗସାଥି ବନ୍ଧୁ ଘର ସବୁ ଭେଟ ହେଲେ ତାଙ୍କ ସହ କଥା ହେଇକରି ଖାଇକିରି ଆସିଲୁ ଆଉ ତ ସମୟ ସାଙ୍ଗେ କଥା ହବ ନା ରାତି ହେଇଗଲା ନା। ଆଉ ତମେ ଭୋଜିରେ କଣ କଣ ଖାଇଲ?
ଦେଖିଲାବେଳୁ ଭାତ ଡାଲି ଖଟା ଖଟା ଯେ ଖାଏ ନା ମୁଁ ଖଟା ଟା ମନା କଲି ତାପରେ ମୁ ମୁଡିଘାଟ ଯୋଉଟା ମାଛ ପଡିକି ହେଇଥାଏ ମୁଢ଼ି ସେଟା ନଥାଇଥାଏ ତା ଦେହରେ। ସବୁ ମୁଣ୍ଡ ଯାଇ ଫାଇ ପଡିକି ହେଇଥାଏ ଆଉ ଚିକେନେ ଆଉ ପାସ ସାମ୍ପଡ ଆଉ ଗୋଲାପଜାମୁ ଗୋଟା ଗୋଟା ଦେଇଥିଲେ ଆଉ। ତମ ତମର ସେଠି କଣ ହେଇଥିଲା?
ମୁଁ ଖାଇଲି ଭାତ
ହୁଁ ଟିକେ ଭଏସ୍ କଟୁଛି ଭଏସ୍ ଟିକେ କଟୁଛି ହୁଁ ହୁଁ। ଏଇଆ ଭଏସ୍ କଟୁଚି।
ହୁଁ ହୁଁ ଶୋଭିଲା? ସୁଵିଲା? ହୁଁ ତୁ କୁହନ୍ତୁ ଆଉ ସବୁ କଣ ଥିଲେ ବୁଲା ବୁଲି କୁଆଡେ କୁଆଡେ ଯାଇଥିଲେ କି କଣ କୁହନ୍ତୁ ସେ ବିଷୟରେ? ହୁଁ ଭାସ କୁଆଡ଼େ ଯାଇ ଏବେ ବୁଲା ଚାରିଟ ବେଳକୁ କୁଆଡ଼େ ଯାଇନାହାନ୍ତି ଖେଳିବାକୁ ଯାଇଥିବେ କି କଣ ସାଙ୍ଗ
ଆ ଖେଳିବାକୁ ଯାଇଥିଲି ମୋର ବୋଲିଂ ହେରି କଲୁ ପିଲା ହଉଛନ୍ତି। ପନ୍ଦରରୁୁ କୋଡିଏ ଜଣ ଏବଂ ତା ଦେହରେ ପିଲା ବି ବହୁତ କେତେ ଜଣ ବ୍ୟାଟିଂ ବୋଲି ମିଳୁନି କି ବୋଲି ମନ ଦୁଃଖ କରୁଛନ୍ତି ତା ଦେହ କିରେ ରହିଇଯାଉଛନ୍ତି ତମ ଗାଁ ଆଡେ କ୍ରିକେଟ ଆଉ ହେରିଇକା ଆଉ କଣ କଣ ଖେଳନ୍ତି?
ଆମଡେ କ୍ରିକେଟେ ଆଗେ ସବୁ କବାଡି ଫବାଡି ସବୁେୁଥିଲେ ଏବେ ଆଉ କବାଡି ଫଡି ଛୁଆ ଖେୁନାହାନ୍ତି ଛୁଆ ସବ ତ ମାନେ ପଢ଼ିକିରି କୁଆଡେ ସବୁ ରୋଜଗାର କରିବାକୁ ସବୁ ବସିଛ ନା ଘରେ ସବୁ ଫ୍ୟାମିଲି ସବୁ ଅସୁବିଧା ପ୍ରତ୍ୟେକ ଫ୍ୟାମିଲିରେ ସବୁ କିଛି କିଛି ଅସୁବିଧା ଅଛି ପିଲା ଆଜିକାଲି ଛୁଆତ ଦଶମ ପାସ୍ କରିକି ପଦାକୁ ଯିବାକୁ ବାହାରୁଛନ୍ତି।
ହୁଁ।
ଆଉ କଣ ଏଇ ଯଉ ଛୁଆ ତ ଆଉ କଉଠି ରହିବାକୁ ଖାଲି ତେ ବାଡେଇ ହଉଛନ୍ତି କେହି ରହିକି ପଇସା ପଇସା କମେଇବୁ। ଏଇଆ ସବୁ ଚାଲିଛି ଛୁଆଙ୍କର ଚିନ୍ତାଧାରା ପଢ଼ା ପଢି ଉପରେ ଛୁଆଙ୍କର ଆଉ ମନ ଲାଗୁନି।
ହୁଁ ହଁ ଏଇନା ବି ପଇସା ଅଧିକାର ବହୁତ ସଟେଜ ରହୁଥୁବାରୁ ଏ ପଇସା ହାରିକା ସମସ୍ତଙ୍କର ସଟେଜ୍ ହେଇଥିବ ପାଠ ଅପେକ୍ଷା ଏତଥରକ ଅଧିକ ଉପରେ ମାନେ ଧନ ଉପରେ ଲୋଭ ଦଉଛନ୍ତି।
ଏଇନା ଯା ଟଙ୍କାର ସବୁ ସମୟର ସମସ୍ୟା ସମି ତୋ ପାଖରେ ଅଭାବ ଅଛି ତେଣୁ ଆମେ କଣ କେମିତି ତାକୁ ଭରପାଏ କରିବା ଏସବୁ। କୁହନ୍ତୁ କୁହନ୍ତୁ ହଁ।
ଏଇଟାକୁ ଏଇଟାକୁ ତ ଖାଲି ପଇସା ଅଧିକା ତ ମେକଅପ୍ ହେଇପାରିବ ନାହିଁ ତାଫଳରେ ସ୍ଵାସ୍ଥ୍ୟ ହରିକା ଟିକେ ଧ୍ୟାନ ଦବା କଥା ଖାଲି ଅର୍ଥକୁ ଧ୍ୟାନ ଦେଲେ ଯେ ସ୍ୱାସ୍ଥ୍ୟ ତୁ ଉଠିିକିନ ରଖିବା
ହୁଁ କୁହନ୍ତୁ କୁହନ୍ତୁ ହଁ
ଅର୍ଥକୁ ଧ୍ୟାନ
ହୁଁ ହୁଁ ହଁ ଅର୍ଥ ଆମେ ତ ସବୁ କିଛି ଦେଉଛୁ। ଧ୍ୟାନ ନାଗଲେବ, ଖାଲି ଅର୍ଥ ପଛରେ ଗୋଡେଇଲେ ହବନି ଖାଲି ଦେହ ପ୍ରତି ବି ଧ୍ୟାନ ରଖିବା ଦରକାରେ, ସବୁ କିଛି ପରିବାର ବି ଦେଖିବା ଦରକାର। ଆଉ ବନ୍ଧୁମାନଙ୍କୁ ବି ଦେଖିବା ଦରକାରେ। ଆମର ଯାହା କର୍ତ୍ତବ୍ୟ ଆମେ ସବୁ କିିଛି କରିବା। ଦେଖିକିରି ଆମ ଯେତିକି ହେଇପାରିବ, ଆଉ କଣ କୁହନ୍ତୁ?? ଆଉ ତମେ କାଲି କଣ ସକାଳ ଫ ପ୍ରୋଗ୍ରାମ, ଯୋଉ
ହ, ହଁ। ମୁଁ କାଲି ମୁଁ ସକାଳୁ ଉଠ ଚିଟା ସାତ ଚାରିଟାରୁ ଉଠି ର ଦୌଡ଼ା ଦୌଡ଼ି କରିବାକୁ ମୁଁ ଯାଏ। ତାପରେ ଦୌଡିଆ ଦୌଡି ହେ କରିକି ଆସିଲା ପରେ, ସାଙ୍ଗମାନାନଙ୍କ ସବ ଗୋଟେ ଜାଗାରେମେ ପଡିଆରେ ବସୁ। ଚାଷ କଫୁ ତାପରେ ମୁଁ ଶାରୀରିକ ସଵାସ୍ଥ୍ୟ ପ୍ରତି ମୁଁ ଅଧିକ ଟିକେ ଯତ୍ନ ନଏ। ସେଥିାଇଁ କି ସକାଳୁ କୁଡି ହେରିକା, ସାଲଡ କରି ଖାଏ। ତା ସହ ଏମିତି ତା ସହ ଆଉ ମୁଁ କେତେ ତେଲ ଜିନିଷରୁୁ ଖାଦ୍ୟରୁ ବଞ୍ଚିତ ରୁହେ ଯାହା ଫଳରେ ଦେହ ପାଇଁ ଭଲ ରହିବ ଖରା ଦିନେ ଏହା ଦେହ ପ୍ରତି ବହୁତ ଖରାପ ଲାଗେ, ତେଲ ମେଲ ଜିନିଷ ଖାଇଲେ ସେଥିପାଇଁ ମୁମ ତେଲ ଜିନିଷୁ ଖାଦ୍ୟରେ ବଞ୍ଚିଥ। ଆଉ ତମ ସକାଳୁ କଣ ଖାଇବା?
ମୋର ମୋର ସକାଳୁ ଖାଇବା ହଉଛି, ମୁଁ ସକାଳୁ ଉଠିବି
ବ୍ରସ କରିବି ରେ ଗାଧେଇଯିବି, ଦାନ୍ତ ଖସିବି, ଗାଧୋଇଯିବି, ଗାଧୋଇ ଆସିକରି ଠାକୁର ପୂଜା କରିବି। ଖାଇବି ଯଦି ଚୁଡ଼ା ତାଙ୍କ ମୁଁ ଖାଏ, ନା ଛତୁଆ ଟିକେ ଖାଏ, ନହେଲେ ଇଟିଲି ବରା ଖାଏ। ହ ହଉଛି ଖାଦ୍ୟ ଆଉ ତମର ଆଉ, ପଢାପଢି କୋଉ ଯ କଣ କଲ କଣ କରିବ ବୋଲି ଭାବୁ ଭାବୁଥିବ, କୁହନ୍ତୁ?
ମୋ ତ ମୁଁ ପାଠ ଧରିକା ଏତେ ନା ପଢା ପଢି ଆଉ ହେଇପାରୁନି ଯେହେତୁ, ମୁଁ ବୁଲା ମନ ଦେଇ ଦେଇଦେଇଚି, ଇଏ କରୁଛି, ସେମିତି ବେଳେ ବେଳେ ଇଛା ହେଲେ ପଡୁ
କିଛି ଭାବିିବେ ବାପ ମା ଭାବଥିବେ ନ ଆମ ପୁଅକୁ ପଢେଇଲୁ ପଢେଇଲି ସେ କଣ କରିବେ, ତ କିଛି ଭାବିଦବ ନା ନାଇ ମୁଁ ୟା କରିବି ୟା ପରେ ନହେଲେ ଗୋଟେ
ମୁଁ ଭାଇଛି କଲେଜ ମାନେ ହେଇିକା ହେଇଛି ମ ତ ମୋ ଇଚଛା ଅଛି, ସେଇଟା ବି ଆଉ ଦି ବର୍ଷ ତିନି ବର୍ଷ ଭିତରେ ଦି ଦି ତିନି ବର୍ଷ ତିନି ବର୍ଷ ଭିତରେ ହେଇଯାଇପାରେ।
ଅଧିକା ରହିଛି ହେଇଗଲେ ଆମ ଆମ ଘର ପ୍ରତି ବହୁତ ଭଲ ହବ। ଏବଂ ମୋ ପ୍ରତି ବି ମଧ୍ୟ ଭଲ ହବ। ମୁଁ ଆଉ
ତମର ବାପା ହାରିଆ ଖାଇସାରିଲେଣି?
ହଁ ଖାଇକ ସେମାନେ ଖାଇକି ଶୁଆ ଶୁଇ ଗଲେଣି, ବାପା ବାହା ସବୁଛନ୍ତି ଘରେ ବହୁତଆ ଖାଇକି ଶୋଇବେନି।
ଆଉ କଣ ତମରଉଣ ମା, ଭଉଣୀ, ଭଉଣୀ, ଭଉଣୀ କି ଅଛନ୍ତି କି? ତାଙ୍କ ବାହର ଫହାର କଣ? ତ ଜାଣି ନା ନାହିଁ।
ନା ନାଇଁ ମୁଁ ଦିଟା ଭଉଣୀ ଅଛ, ଜଣେ ଦଶମ ଜଷ୍ଟ ପାସ୍ ଗଲା, ଏବଂ ସେ ପଢିବ ପ୍ଲସ ଟୁରିକା, ଆ ବଡ ଦେଇ ପିଜି ହେରିକା କରିଥିଲେ। ସେନା ଅଲଗା ଜବ ହେରେକା ପାଇଁ ପକଉଛନ୍ତି।
ସିଏ କଁ ପଢିବ ବୋଲି ତମେ ସିଏ କଁ। ପଢିବେ ବୋଲି ତମେ ସେ ତ ତମକୁ କହିଲେ ନା ତମେ ତାଙ୍କୁ କହିଲ ଏୟା ପଢ ସେୟା ପଢ।
ସିଏ ଯେହେତୁ ମୋ ଠୁ ବଡ ସିଏ ତା ଆଗରୁ ଟିକେ ମୋ ଆଗରୁ ଟିକେ ଦି ବର୍ଷ ବଡ ସିଏ ଟିକେ। ମୋଠୁ ଅଧିକ ଜାଣିଥିଲା ସିଏ ତାର ନିଜେ ପଢା ପଢି କଲା ମୋ ସାନ ଭଉଣୀ କି। ମୁଁ ଯେହେତୁ ତା ଚାଁଇ ଟିକେ ବଡ ମୁଁ ତାକୁ ଉପଦେଶ ଘରିକା ଦିଏ ଏ ଏଟା କରିବୁ ସେଟା କରିବୁ ସିଏ ମୋ କଥା ମଧ୍ୟ ମାନେ।
ଆଚ୍ଛା ଆଉ ତାପରେ ତମେ ଫିଣି। ଭଉଣୀ ବାହାଘର ପାଇଁ କିଛି ବାହାଘର ପାଇଁ କିଛି ଦେଖା ଦେଖି ଚା ହେଲାଣି ନା ନାଇଁ।
ନା ବାହାଘର ହେରିକା ଏବେ ତ ଆମର ଖୋଜା ଖୋଜି ନାହିଁ ଆଉ ମତେ ଲାଗୁଛି ଦି ତିନି ବର୍ଷ ଭିତରେ। ଗଲେ ଦେଇର ବାହାଘର ହେଇଯିବ ବୋଲି ମୁଁ ଯେତିକି ଆଶା ଲାଗୁଛି।
ତାହେଲେ ତମେ କଣ ଖୋଜା ଖୋଜି କଲଣି ବର ନା ନାଇଁ।
ନା ନା ଆମର ଏବେ ଖୋଜା ଖୋଜି ହେଇନି ଦି ତିନି ବର୍ଷ ପରେ ମୁଁ ବି କିଛି କରିଦେଲେ। ସେତେ ବେଳକୁ ଆଉ ହେଇ ଇଏ ହବ ଆଉ। ଆଉ ଦି ତିନି ବର୍ଷ ପରେ ଆମେ ଭାବିଛୁ।
ଆଚ୍ଛା ଆଉ ତଥାପି ତ କେମିତି କା ବର ଖୋଜୁଥବେ।
ଆମେ ସେଇ ବିଷୟରେ ଏବେ ଯେହେତୁ ବାହାଘର ହେଇନି ଆ ସେ ଖୋଜ ନାଇଁ ତ ଗୋଟା ଭ ଗୋଟେ ଭଲ ମ ପିଲା ଟା ହେଇଥିବ।
ଆଚ୍ଛା ଆଚ୍ଛା ଆଚ୍ଛା ହଁ ମଦ ଗଞ୍ଜେଇ ସବୁ ଗେ ଏ ସବୁ ନିଶା ଦ୍ରବ୍ୟ ଠୁ ଟି ଟିକେ ଦୂରେଇ ଥିବା ଦରକାର ଏଇଆ କହୁଛନ୍ତି ତ ଆଛା ବହୁତ ଭଲ। ଆଉ ତଥାପି ତମେ ମାନେ କିଛି ମାମୁଁଘରକୁ ମାମୁଁଘର ଫାମୁଘର କିଛି ବୁଲାବୁଲି କରିବାକୁ ଗଲଣି।
ନା ମୁଁ ମାମୁଁଘଟି ଆଉ ତ ଯାଇନାହିଁ ଚାରି ପାଞ୍ଚ ବର୍ଷ ହବ ମୁଁ କିନ୍ତୁ ମାମୁଁଘଟି ମୁଁ ଛୋଟ ଛୋଟ ବେଳେ ବହୁତ ଯାଏ ଅଷ୍ଟ ପହରି ତାଙ୍କର ଗୋଟେ ହୁଏ ମୋର ମନ ଅଛି ମତେ ଅଷ୍ଟ ପ୍ରହରି ଘରିକାରେ। ଆମେ ମାମୁଁ ଘଟି କି ଯାଉ ପ୍ରତିବର୍ଷ ସେଠି ମତେ ଭଲ ଲାଗେ ନଗର ହେରିକା ବୁଲୁ। ଏଁତି ଚାଲେ ଏବଂ ସେଟା ଛୋଟବେଳେ ସେତେବେଳେ ଭଲ ଲାଗିଥିଲା ଏବେ ତ ବଡ ଯେହେତ ହେଇଗଲୁଣୁ। ଆଉ ଏତେ ବୁଲାବୁଲି ମାମୁଁଘର ନାଇ ହଁ ଆ ସାନ ହଁ ମୋ ସାନ ମାମୁଁ ଯେହେତୁ ବି ଅ ଅଁ ହଁ ଅଁ ହଁ।
ଅସୁବିଧା କଣହେଲା।
ଯେହେତୁ। ଝଗଡା ବି ସେମତି ବ ବଡ ମାମୁଁ ସହ ଆମର ଟିକେ ଇଏ ସାନ ମାମୁଁ ସବହ ଆମର ଠିକ୍। ଠିକ୍ ଠାକ ଚାଲି ଥାଏ ଆ ଇଏ। ସାନ ମାମୁଁ ଯିବା ଆସିବା ଥାଏ ଆମର ବଡ ମାମୁଁ ଘରିକା ସେ ସେ ଇଏ ହଉନାହିଁ ଆମର ସାନ ମାମୁଁ। ଭୁବନେଶ୍ଵର ଥାଆନ୍ତି ମୋ କତିକି ଆସନ୍ତି ଘରକୁ ଏ ବେ ମଧ୍ୟ କିଛିି ଦିନି ରଜ। ମଧ୍ୟେ କୋଉଦିନ ଆସିଥିଲେ ରଜ ଏଇ ଦି ଦିନ ଭି ରଜ ଭିତରେ ଆସିଥିଲେ ଥରେ। ସେ ବୁଲିକି ଯେ ମାମୁଁ ଯୋଉ ଆସନ୍ତି।
ପୁଅ ଝିଅ କେତେ ଜଣ କଣ ସେ କଣ କରୁଛନ୍ତି ପଢାପଢି କରୁଛନ୍ତି କି ଚା ଚାକିରି ବାକିରି କଲେଣି କି କଣ କି ତାଙ୍କର ବାହାଘର ଫାହାଘର ହେଲାଣି କି କଣ ସେ ବିଷୟରେ ଟିକେ କଣ କୁହନ୍ତୁ।
ଅ ସାନ ମାମୁଁ ର ଗୋଟାଏ ସେ ପୁଅ ଅଛି ସେ ଏଇନା ଚାରି ଛଅ ବର୍ଷ ର ହବ ଖଣ୍ଡେ। ଆଉ ବଡ ମାମୁଁ ର ଦିଟା ଝିଅ ତାଙ୍କେ ବାହାଘର ହୋଇ ତାଙ୍କର ଗୋଟା ପୁଅ ଜଣଙ୍କର ହେଇଛି ଆଉ ଗୋଟା ଜଣଙ୍କର ଝିଅ ଆଉ। ଆଉ ତଣ ମାମୁଁ ଘର ଆଡେ କେମିତି କଣ ଚାଲିଛି ମାନେ। ଚାଲିଛି ଖେଳା ଖେଳି ସେଠି ତମେ ତ ଛୋଟବେଳେ ରହିି ହଁ ଛୋଟ ବେଳେ ରହିି କି ଖେଳା। ଖେଳି କରୁଥିଲେ କଣ ବିଷୟରେ କୁହ।
ଖେଳା ଖେଳିରେ ମୋ ଜୀବନ ମୁଁ କହିବା କୁ ଗଲେ ଖେଳା ଖେଳି ରେ କଟି ଯାଇଛି ଆଉ। ଆମେ ଏଇନା ସବୁ ଭାବୁଛୁ ସେତେ ବେଳେ କାହିଁ ପଢିଲୁନି ଯାଇ ସେଇ ଅଧା। ଦଦରା ପାଠ ପଢ଼ିକିରି ବର୍ତ୍ତମାନ ଆମେ ଏଇନା ସବୁ ହଇରାଣ ହଉଛୁ ତଥାପି। ଚାଲିଚି ସେମତି ଭଲ ମନ୍ଦେ କଣ କରିବା ମାମୁଁ ଘରେ ତ ରହୁଛୁ ଆମେ ତ କେତେ। ଏ ଛୋଟବେଳୁ ତ ରହିଛୁ ଆଉ ଛୋଟବେଳୁ ରହିକି ଆସିଲୁ କେତେ ବର୍ଷ। ଦଶ ବର୍ଷ ପାଖାପାଖି ଆସିଲୁ ଆଉ ଆସି କି ତ ଏଇନା ଘରେ ଅଛୁ ଆଉ କଣ କରିବୁ। ଆଉ ତଥାପି କେତେ ମନ କେତେବେଳେ ମନ ହେଲେ ମାମୁଁଘର ଫୋନ ଫୋନ। କହିକି ଆସୁନୁ ଅଷ୍ଟମିରେ ଆସୁନୁ କି ରଜରେ ଆସୁନୁ ବୁଲିଯିବୁ କି ପିଠା ନେଇଯିବୁ ଖାଇବୁ। କି ବୋଉକୁ ଦବୁ ଏମିତି ସବୁ ଆଉ।
ହଁ ଆଉ ଗୋଟେ ଏବେ ଆଉ ଗୋଟେ ଏବେ ତମ ଭାଇ ଆସିଥିଲେ ତମ ଘର ଟିକି ତାଙ୍କ ମାନେ କେମିତି କଣ ଅଛି ତାଙ୍କ ସ ତମ ସମ୍ପ ପରକଛି କି ନାଇଁ ଆଉ କତେଏତେ ଦିନି ଗଲେଣି।
ସେ ଭାଇ ତ ଆସିଥିଲେ ରହିଲେ ମୋ ପାଖରେ କହିଲେ ମ ସେ ଯେତେତଳେ ଆସିଲା କହିଲା ମୁଁ ସେଠି ଦି ତିନି ମାସ ମୁଁ ରହିବି ଆଉ ତମେ ଏ ମତେ କଣ କହୁଛ କିଛି ଅସୁବିଧା ହବ ମୁଁ କହିଲି ନାଇଁ କିଛି ଅସୁବିଧା ହବନି। ତମେ ରୁଅ ଚାରି ମାସେ ଯାହା ଅସୁବିଧା ସୁବିଧା ହବ ମତେ କହିବ। କହିଲେ ନାଇଁ ମୁଁ ଏତେ ପଢ଼ିବି ମୁଁ କଇଲି ପଢ଼। ପଢ଼ିକି ଯିବୁ ଯଦି ତତେ ପଢିକି ଯଦି ଆମ ଘରେ ରହିକି ଭଲ ଲାଗୁଚି ପଢିବାକୁ ଆସେ ଡାକିଲି ତାକୁ ସେ ଆସିକି ପଢିକିରି ଗଲା ଆଉ।
ହ ହଁ ମୁଁ ବି ତାଙ୍କ ସହ କିଛି କଥା ହେଇଥିଲି ମତେ ବି ଭଲ ଲାଗିଥିଲେ। ମୁଁ ତାଙ୍କୁ ଯେତେବେଳେ ମୋ ଜୀବନ ଯେତେବେଳେ ବି ଦୁଃଖ ମୁହୂର୍ତ୍ତ ଆସିବ ମୁଁ ତାଙ୍କୁ
ଆଉ ଆଉ ତମର ତ ଭାଇ ସମୟ ତ ହେଇଗଲାଣି ନା ତମେ କଣ ଶୋଇବ ବୋଲି କହୁଥିଲେ ସେ ସକାଳୁ ଉଠିବ ନା ସେଥିପାଇଁ ମୋ ସାଙ୍ଗେ କଥା ହେଇଥିବାରୁ ବହୁତ ଧନ୍ୟବାଦ।
ହଁ ଆଉ ଶୁଭରାତ୍ରି।
ହଁ ଶୁଭରାତ୍ରି।